ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହଁ କୁହନ୍ତୁ।
ହ୍ୟାଲୋ ହଁ ଆପଣଙ୍କୁ ମୋ କଥା ଶୁଭୁଛି ତ?
ହଁ ହଁ ଶୁଭୁଛି ଶୁଭୁଛି କିଏ କହୁଥିଲେ କହିଲେ?
ମୁଁ ଏଇ ଆପଣଙ୍କ ଘରର ଆଗ ଗଳିର ଅ ମାନେ ଗୋଟେ ଆଗ ଗଳି ଯିବ। ତା ପଟ ଗଳି ତା ପଟ ମାନେ ତୃତୀୟ
ଆଁ ହଁ ଆରେ ଆରେ ଦୀପା ବେହରା କହୁଥିଲେ କି?
ହଁ ଚିହ୍ନି ପାରିଲେ?
ଆରେ ହଁ ଜାଣିଲି ଜାଣିଲି ଆରେ ବହୁତ ଦିନ ପରେ ମନେ ପକେଇଲେ କେମତି ଅଛନ୍ତି।
ହଁ ହଉଛି ସେମିତି ଅଛି ଆଉ ମୁଁ ଯାଉ ଚିହ୍ନି ପାରିଲେ ମନେ ରଖିଛନ୍ତି ସେଇଟା ବଡ଼ କଥା।
ହଁ ହଁ ନାଇଁ ମୁଁ ଏବେ ବସିକି ଆମର ଖାଇବା ପିଇବା ସରିଲାଣି ମୁଁ ତ ବସିଲେ ଏ ରାତିରେ ଦି ଲାଇନ ଲେଖା ଲେଖି କରେ ମେ ମୋର କିତା ଲେ କାହାଣି ଗଳ୍ପ ଏକାଙ୍କା ଏମିତି ବହୁତ ସାରା ଟିକେ ଲେଖେ। ଲେଖା ଖାଲି କରେ ବି ଲେଖୁଥିଲି ଗୋଟେ ଲାଇନ୍ ସେଇଟା ଯାହା ଆପଣ ଫୋନ୍ କଲେ ହୋଉ କି
କ ଆ, ଆପଣ ତହାରେ ଲେଖା ଲେଖି କରନ୍ତି?
ହଁ ମୋର ଏଇଟା ହବି ମନା ମୋର ହେଟା ମୁଁ ସବୁଦିନେ ମୋ ରାତିରେ ଦି ଲାଇନି ମୁଁ ଗୋଟେ ଦି ଲାଇନି ଲେ ଲେଖେ। ଖିଲେ ଭଲ ନ ଲାଗିବ। ମୁଁ ଆଗେ ଲେଖେ ନା ଏ ଗୋଟେ ମୁଁ ଲେ
ଓହୋ! ମୁଁ ଆଉ ହଁ କୁହନ୍ତୁ।
ହଁ ମୋର ଆଖିରେ ନକ୍ସା ହାତରେ ରିକ୍ସା ଆଖିରେ ନକ୍ସା ହାତରେ ରିକ୍ସା ଟୋକା ବୁଢା ପିଲା କୁହନ୍ତି ମୁଁ ବିଶୁ ରିକ୍ସା ବାଲା। ପ୍ରେମିକ ପ୍ରେମିକା କରନ୍ତି ଭରସା ପ୍ରେମିକ ପ୍ରେମିକା କରନ୍ତି ଭରସା ଟୋକା ବୁଡ଼ା ପିଲା କହନ୍ତି ମୁଁ ବିଶ୍ୱ ରିସ୍କା ବାଲା।
ହ
ଏଇଟା ଗୋଟେ ବ-ମାନେ ଗୋଟେ ଲାଇନି ଆଉରି ମାନେ ଏମିତି ବହୁତ ସାରା ଲେଖୁଛି। ତଥାପି ଗୋଟେ ଦିଟା ଲାଇନ୍ ଯୋଉଟା ମନେ କରୁଚି ମାନେ ଲେଖୁଚି, କହୁଚି
ହ
ଅଁ, ଗୋଟେ ଜନ୍ମଟା କହୁଛି।
ହ
ମୋ ମୋ ମୋ ଗାଲଫ୍ରେଣ୍ଡ ଉପରେ ଗୋଟେ ଲେଖଛି। ମୋ ଗାଲଫ୍ରେଣ୍ଡ ନୁହଁ ମାନେ ଯାହାର ଗାଲଫ୍ରେଣ୍ଡ ଉପରେ ଲେଖିଚୀ ଆଉ।
ହଁ ମାନେ ଆଉ ଯାହାର ବି ହଁ ବୁଝିଲି କୁହନ୍ତୁ।
ଦଶ ହଁ ତାଙ୍କ ନାଁ ହେଇଥିବ ସ୍ଵାଗତିକା ଠିକ୍ ଅଛି। ମାନେ ସେ ଆସିବ କେମିତି ଏ ତାଙ୍କ ଗାଁରୁ ସେ ଆସିବ। ଆସିକି କେମିତି ବସ୍ ରେ ଆସିବ ଟ୍ରେନ୍ ରେ ଆସିବ ନାହିଁ। ମାନେ ତା ପାଦରେ ପାଉଁଜି ରୁଣୁ ଝୁଣୁ ଶୁଭୁଛି। ତା ପାଦରେ ପାଉଁଜି ରୁଣୁ ଝୁଣୁ ଶୁଭୁଚି। କାନେ ମୋର କହିଯାଉଛି ମୁଁ ସ୍ଵାଗତିକା ଆସୁଛି। ଆସିଲେ ସ୍ଵାଗତିକା ପାଖରେ ବସିବ କହିବନି କିଛି କଥା ଥା ମୁରୁକି ମୁରୁକି ହସୁ ଥିବ ଖାଲି ଲାଜେ ହଁ ହାଲୋ, ହାଲୋ
ସେ କେମିତି କଥା ହଉଛି କିଛି ଶୁଭୁନି ଚେଁ ଚେଁ ଶୁଭୁଛି ତୁ ଶୁଣିବୁ ଯା। ହଁ ଆପଣଙ୍କୁ ମୋ କଥା ଶୁଭୁଛି?
ହଁ, ହଁ ଟିକେ ବ୍ରେକ୍ ହଉଥିଲା ଏବେ ଶୁଭିଲା ହଁ, ହଁ। ହଁ, ହଁ କୁହନ୍ତୁ, କୁହନ୍ତୁ, ହଁ, ଶୁଭିଲା, ଶୁଭିଲା, ଶୁଭିଲା।
ଆପଣ ଆଉ ସେ କବିତାଟା କହିବେ କି ମୁଁ କିଛି ଶୁଣି ପାରଲିନି?
ହଁ, ହଁ, ହଁ, ଏବେ ଶୁଣି ପାଇଲ, ଶୁବିଲା?
ହଁ ଆପଣ ସେ କାନର ଯନ୍ତ୍ର ଟାକୁୁ କାମୁଡିଚନ୍ତି କି?
ନା, ନା, ନା ସେମିତି କିଛି କରିନି।
ଆଉ ଟିକେ ଚଁ ଚଁ ସାଉଣ୍ଡ ଶୁଭୁଛି ତ ସେଇଥିପାଇଁ ମୁଁ କହିଲି ମାନେ ଠିକ୍ ତ ଆପଣ ଫୋନ୍ ଟାକୁ ଆପଣଙ୍କ ଉପରେ ରଖିକି ତାପରେ ହଉଚି କଥା ହୁଅନ୍ତୁ।
ହଁ, ହଁ ଏବେ ଶୁଭିଲା ତ?
ହଁ, ହଁ, କୁହନ୍ତୁ।
ହଁ, ହଁଁ, ହଁ, ମୁଁ କହୁଚି ମାନେ ସେ ମା-ତା ପାଦରେ ପାଉଁଜି ଋଣୁ ଝୁଣୁ ଶୁଭୁଛି ଶୁଣିପାଇଲେ।
ହଁ, ହଁ କୁହନ୍ତୁ।
ତା ପାଦରେ ପାଉଁଜିି ହଁ ତା ପାାଦରେ ପାଉଁଛି ଋଣୁ ଝୁଣୁ ଶୁଭୁଛି। କାନେ ମୋର କହିଯାଉଛି ସ୍ଵାଗତିକା ଆସୁଛନ୍ତି। ଆସିଲେ ସ୍ଵାଗତିକା ପାଖରେ ବସିବ କହିବନି କିଛି କଥା ଆସିଲେ ସ୍ଵାଗତିକା ପାଖରେ ବସିବ କହିବନି କିଛି କଥା ମୁରୁ କିି ମୁରୁ କିି ହସୁଥିବ ଖାଲି ଲାଜରେ ନୁହଁ ମଥା। ଦେଖି ତାକୁ ଭାବୁଥିଲି ଚାନ୍ ଚାନ୍ଦ ହାତେ ପାଇଛି। ସ୍ଵାଗତିକା ପାଦରେ ପାଉଁଛି ଋଣ ଝୁଣ ଶୁଭୁଛି। ସେ ବାଲେଶ୍ୱର, ଭଦ୍ରକ ପାରି ହେଇ ଡେଇଁ ସି ଆସୁଛି ତେର ନଈ ସି ଏ ଖାଲି ଆସୁଛି ମୋରି ପାଇଁ। ଦେଖି ତାକୁ ଭାବୁଥିବି ଚାନ୍ଦ ହାତେ ପାଇଚି ଆସ ତା ପାଦରେ ପାଉଁଜି ଋଣୁ ଝୁଣୁ ଶୁଭୁଛି। ଏଇଟା କେମିତି ଲାଗିଲା?
ୱାଓ ସତରେ ମାନେ ସବୁ ନୂଆ ନୂଆ ଶବ୍ଦ ମାନେ ଆଗ ମତେ ମାନେ ମ ମାନେ ଏବେ ତାର ଯୋଉ କବି ମାନେ ସବୁ ବାହାରୁଛନ୍ତି ଏମିତି ଛୋଟ ଛୋଟ ଗୀ ତ ଲେଖୁଛନ୍ତି ସବୁ ପ୍ରାୟ ଦେଖିବେ ମାନେ ସବୁ ମାନେ କପି କରିକି କାହାଠୁ କାହାଠୁ ସବୁ କପ ପି କରିକି ଆଣିକି କହୁଛନ୍ତି ସତରେ ଆପଣ ତ ଦେଖିଥିବେ ହେଲେ ଆପଣଙ୍କର କୌଣସି ବି ଗୋଟେ ଶବ୍ଦ ହଉଛି ମାନେ ଲାଗିଲାନି କି ଆପଣ ମାନେ ଆଉ କାହାଠୁ ଶୁଣିକି କିମ୍ବା ଇଏ କରି କହୁଛନ୍ତି ସବୁ ନିଜର ନିଜ ମନ ଭିତରୁ ହଁ ନା।
ହଁ ବାସ୍ ବଢ଼ିଆ କଥା କହିଲେ ଭଲ କଥା। ଏଇ ଯେଉଁ ମୋର ଗୋଟିଏ ଶାଳୀ ବି ଅଛି ତାଙ୍କ ନାଁ ରାଧା। ଠିକ୍ ଅଛି ତାଙ୍କ ତାଙ୍କ ନାଁରେ ମୁଁ କହୁଛି ଗୋଟେ ଲାଇନ ହଁ। ଏଇ ଯେମିତି କଲମ ଥାଇକି କିଛି ଲାଭ ନାହିଁ ନଥିଲେ ସେଥିରେ କାଳି ଏଇ ଯେମିତି କଲମ ଥାଇକି କିଛି ଲାଭ ନାହିଁ ନଥିଲା ସେଥିରେ କାଳି ଶ୍ୱଶୁର ଘରଟା ଥାଇଲାଭ ନାହିଁ ନଥିଲେ ବାଡ଼ୁଆ ଶାଳୀ। ସେ କାଳି ହେଉ ବା ଗୋରି ସେ କାଳି ଗୁଉ ବା ଗୋରି ସଦା ସର୍ବଦା ସୁନ୍ଦର ଦିଶ ଇ ସୁନ୍ଦର ଦିଶୋଇ ଶାଳୀ। । ତ ବାଡ଼ି ବର ଗଛ କୋଳିଲୋ ଛାଳିଲୋ ତୁମ ବାଡ଼ି ବର ଗଛ କୋଳିଲୋ ପାଚିଗଲା ପରେ ମୋତେ ଦୁଃଖ ଲାଗେ ବେଶୀ ପାଚିଗଲା ପରେ ଆଉ କିଏ ନେବ ତୋଳିଲୋ ମୋ ଶାଳିଲୋ। ଧନ୍ୟ କହ ମୋ ଶାଳିକି। ଧନ୍ୟ କହେ ମୋ ଶାଳୀ କି ଧନ୍ୟ ତାର ପାକ ସ୍ଥଳୀଛି। ଧନ୍ୟକମ ଶାଳୀ କି ଧନ୍ୟ ତାର ପାଖ ସ୍ଥଳୀ କି ଦେଢ଼ କିଲୋ ମାଉଁସ ହଜମ କରିଦିଏ ଘଣ୍ଟାକୁ ଭିତରେ ଗିଳିକି। ସେଇଥିପାଇଁ କିି ରଜ ପର୍ବରେ ଶାଶୁ ମୋର ପୋଷିଥାଏ ମାଇଁ ଛେଳି କି ଧନ୍ୟ କହେ ମୋ ଶାଢ଼ୀ କି। ସେ କଂସ କଂସାରେ କଂସାରେ ହଲିକ୍ସ ଗୋଳିବ ପିଇ କଂସାରେ କଂସାଏ ହଲିସ୍ ଗୋଳିକ ପିଇକି ସେ ଗୋରା ହେବା ପାଇଁ ଇଞ୍ଚେ ପାଉଣ୍ଡର କଳା ମୁହଁ ତାର ବୋଳିକି ଦେଖିବାକୁ ସେ କଳା ମୋଚ ମୋଚ ସତେ ଯେମିତି ମା କାଳିକି ଭାବୁଛି ଏଥର ଶାଳୀ କି ଭାବୁଛି ଏଥର ଶାଳୀ କି ଆମ ଗାଁ ପେ ପୂଜା ମାଡ଼ରେ ଛି ଛିଡ଼ା କରିବି ଖାଇଲେ ଖାଇବ ପୁଞ୍ଜାଏ ଦୁି ପୁଞ୍ଜ କୁକୁଡ଼ା ଛେଡ଼ି ମୂଳିକି କିଛି ନହେଲେ ବି ପୂଜା ପାଇଁ ଯେଉଁ ରହିଯିବ ପୂଜା ପାଇଁ ଯେଉଁ ଖର୍ଚ୍ଚ ହୋଇଥାନ୍ତା ରହିଯିବ କିଛି ବୋଳିକି ଧନ୍ୟକହ ମୋ ଶାଳି କି। ସେ ବସରେ ଯ ବ ବସ ରେ ଯାଉଥିଲାବେଳେ ସେ ଟୋକାଙ୍କ ଉପରେ ବ କୁକୁଡ଼ି ମାରେ ପ ପଡ଼ିବ ଢଳିକି ଧନ୍ୟ କହ ମୋ ଶାଳୀ କି। ଏକଥା ଶୁଣିକି ଶାଳି ମ ଉଠିଲା ଚିଁକି କହିଲା ମୁଁ ଭଣେଇ ଭାଇ ତମକୁ କିଛି କହୁନହିଁ ଯେତିକି ରାଗିବି ତ ମୁଁ ଟେକି କଚି ଦେବି ଶୁଗ୍ରିବ ଯେମିତି ବାଳିକି ଶୁଗ୍ରିବ ଯେମିତି ବାଳିକି ଧନ୍ୟ କହ ମୋ ଶାଳିକି ହେଇଗଲା।
ବିଶ୍ଵାସ କରନ୍ତୁ ମୁଁ ପୁରା ଆସ ଆଶ୍ଚର୍ଯ୍ୟ ମାନେ ସମସ୍ତେ ମାଙ୍କ ଉପରେ କବିତା ଲେଖନ୍ତି। ବାପାଙ୍କ ଉପରେ କବିତା ଲେଖନ୍ତି ହଁ ଜେଜେ ବାପା ଜେଜେ ମା ଏମାନଙ୍କ ଉପରେ କବିତା ଲେଖନ୍ତି। ପରିବାର ଉପରେ କବିତା ଲେଖନ୍ତି ଭଉଣୀ ଭାଇ ନିଜ ନିଯ ସ୍ତ୍ରୀ ପିଲା ଛୁଆ ତୋ ଉପରେ କବିତା ଲେଖନ୍ତି ବିଶ୍ଵାସ କରନ୍ତୁ ମୁଁ ସତରୁ କହୁଛି ମାନେ ମାନେ ଶାଳୀଙ୍କ ଉପରେ ଏତେ ସୁନ୍ଦର କବିତା ବି ହେଇପାରିବା ଆଉ ସମ୍ଭବ ମୁଁ ପୁରା ଆସୁ ଆଶ୍ଚର୍ଯ୍ୟ ଦେଖି ମାନେ ଆପଣ ସପ୍ତରେ ବହୁତ ମାନେ ଟ୍ୟାଲେଣ୍ଟେଡ଼୍ ସତରେ।
ଏ ଲେଖେ ଲେଖା ଲେଖି କରେ ମୋର ମୋ କଲେଜ କ୍ୟାରିୟର୍ରୁ ମୋର ସ୍କୁଲ କ୍ୟାରିୟରରୁ ମୋରୋ ଲେଖା ଲେଖି ହବି ଅଛି। ଆ ଆଗରୁ ମୋ ବାପା ବି ଲେଖୁଥିଲେ ମୁଁ ବି ତାପରେ ଲେଖୁଛି। ଆଉ ସେଇଟା ମାନେ ମର ବହୁତ ସାରା ଗଳ୍ପ ଏକାଙ୍କିଆ ସବୁ ବହି ଛପା ବି ହୋଇଇଛି। ଏଇ ଗୋଟେ ବହି ବାହାରିଥିଲା ମୋତେ ଲାଜ ଲାଗିଲା କିଛି ଦିନ ତଳେ ଗୋଟେ ବହିଟା ସେ ବହିଟା ନାଁ ହେଉଛି ମୋତେ ଲାଜ ଲାଗିଲା।
ହ
ସେ ମୁମ୍ବାଇଟାକୁ ଛପା ହେଇକି ଅଛି ତ ଦେଖିକି ପଢିପାରିବେ ଲାଇବ୍ରେରୀ ନହେଲେ ଆପଣଙ୍କର କେଉଁଠି ଗଲେ ବି ସେଇଟା ବହି ଦୋକାନରେ ମିଳିପାରିବ। ଛୋଟ ଛୋଟି ବୟଟିଏ ସେ ସତୁଅଶୀ ଟଙ୍କା ଭିତରେ ପଡ଼ିବ।
ଓ ମାନେ ଆପଣ କହୁଚନ୍ତି କି ବହିର ନା ଟା ହଉଚି ମତେ ଲାଜ ଲାଗିଲା।
ହଁ ବହିଟା ନାଁ ହଉଚି ମତେ ଲାଜି ଲାଗିଲା।
ଓହୋ ଏତେ ବିଚକ୍ଷଣ ନା ବାପରେ ମୁଁ ପୁରା ଆଶ୍ଚର୍ଯ୍ୟ ଆଉ ଆପଣ ଆପଣଙ୍କ ଶାଢ ତୁ ଏଇ ଯୋଉ କବିତା ଟା ଶୁଣେଇଚନ୍ତି କି ନାହିଁ
ହଁ ମଧ୍ୟ ସୁଣେଇଚି ସେ ହସିଲା ଯେତିକି ରାଗିଲା ସେତିକି। ଆଉ ମୋ ସ୍ତ୍ରୀ ବି ସେମିତି କହିଲା କହିଲା ଏମିତି ତମେ ଲେଖୁଛ କାହାକୁ ଛାଡ଼ିଲନି ସମ ତୁମ ନାମରେ ଲେଖିଲ ମୁଁ କହିଲି ଆଉ କ କବି ଲୋକ ଆମେ ଯାହାହେଲେ ପାରିଲୁ ଲେଖିଲୁ ଆଉ ତେଣୁ କରିକି କାହା ଉପରେ ବି ଲେଖିପାରିବୁ। ମାନେ ନଗିର ନଦୀର ପରାସ ଧର୍ମ ପରା ସାଗରେ ମିଶିବ ଏ ଏ ପରମାତ୍ମା ଯାଇକି ବ ବ ବା ଆତ୍ମାରେ ମିଶିବ ତେଣୁକରି ଗୋଟେ ଏ ନଦୀର ପରା ଅନେକ ଧାର। ତେଣୁକରି କବି ମାନଙ୍କର ସବୁପ୍ରକାର ଧାର ଏଇ କବି ଏଇଠି ବି ଗାଇବ ସଭାରେ ଗାଇବ ମଞ୍ଚରେ ଗାଇବ। ସମତ ଲୋକ ସାମ୍ନାରେ ଗାଇବ। ଦେଖ ଆମର ଏମିତି ଆମେ କବି ବୋଲି କହିବାନି ମାନେ କବି କହିଲେ ଆମ ଗର୍ବ ହବ। କିନ୍ତୁ ଆମେ ଭାବନ୍ତୁ ଗୋଟେ ଏମିତି ଛୋଟ ଛୋଟ ମୋର ଲେଖେ ଆଉ।
ନାଇଁ ନାଇଁ ଆପଣ ଯେଉଁ ଗୋଟେ ଲାଇନ୍ ଟେ ତା ଭିତରେ କହିଦେଇଚନ୍ତି କି ହଉଚି ମାନେ କା କଳା ହେବ ବୋଲି। ସେଇଟାକୁ ଶୁଣିକି ବୋଧେ ଆପଣଙ୍କ ଶାଳୀ ଟିକେ ରଗାରଗି କରିଥିବେ ବୋଧେ ଆଉ।
ହଁ ସେ ଗୋରା ହେବା ପାଇଁ କଳା ମୁହଁ ତାର ମୋ ଗୋରା ହେବା ପାଇଁ କଳା ମୁହଁ ତାର ଇଞ୍ଚ ଇଞ୍ଚେ ପାଉଡର ବୋଳି ହେଇକି ଦେଖିବାକୁ ସେ କଳା ମଚମଚ ସତେ ଯେମିତି ମା କାଳିି କି ଭାବୁଚି ଏଥର ଶାଳୀ କି ଆମ ଗାଁ ପୂଜା ମେଢ଼ରେ ଛିଡ଼ା କରେ କରେଇ ମାନେ ଖାଇଲେ ଖାଇବ ପୁଞ୍ଜା ଏ ଦିପୁଞ୍ଜା କୁକୁଡ଼ା ଛେଳି ମୋଳିକି କିଛି ନହେଲେ ବି ପୂଜା ପାଇଁ ଯଉଁ ଖର୍ଚ୍ଚ ହେଇଯାଇଥାନ୍ତା ରହିଯିବ କିଛି ବଳିକି ଏକତା ଶୁଣିକି ବ ବୋ ବ ଭା ଭାବିଲି ଏଥର ଶାଳୀ କି ମାନେ ଦୁଇ ତିନି ଦିନ କିଛି କେମିତି ରହିବ ପୋତ୍ ଦେଢ଼ ଫୁଟୁ ଗାତ ଖୋ ଢେରା ଦେଇଥିଲି ଖୋଳିକି ଧନ୍ୟ କହ ମୋ ଶାଳୀ କି।
ମୁଁ ପୁରା ସ ସତରେ ମାନେ ଏଇ ଯେଉଁ ଲାଇନ୍ ଟା ଶୁଣିକି ସେ ପୁରା ଆଶ୍ଚର୍ଯ୍ୟ ହେଇଯାଇଥିବେ ମାନେ ଏଇ ଯୋଉ ଲାଇନ୍ ଟା ମାନେ ଆପଣ ମାନେ ଇନଡାରେକ୍ଟଲି କହୁଛନ୍ତି ସେ ମୋଟି ଆଉ ସେ ବହୁତ ଖାଉଚି। ହଉ ଆପଣଙ୍କ କବିତା ଶୁଣିକି ମୋତେ ବୋହୁତ ହି ଏବେ ଭଲ ଲାଗିଲା ହଉଛି ରଖନ୍ତୁ ଆପଣ ଆଉ
ହଉ ହଉ ମୁଁ ଆଉ କିଛି ଲାଇନ୍ ଲେଖୁଛି ଲେଖିକି କହିବି ପରେ କେତେବେଳେ ଆଉ
କିଏ କଲ୍ କରିଥିଲା? ଯେ ତାର